ହ୍ୟାଲୋ ହ୍ୟାଲୋ କଣ କରୁଛ?
ଶୋଇଛି ମୁଁ
ଖାଇସାରିଲଣି
ହଁ ଖାଇସାରିଲୁଣି ତମେ
କଣ ଖାଇଲ ନା ମ ମୁଁ ଖାଇନି?
କେତେବେଳେ ଖାଇବ?
ଖାଇବିନି ଆଜି ଭାବୁଛି ଆଜି ଶନିବାର ତ ସେଥିପାଇଁ
ଶନିବାର ହେଲେ କଣ ହେଲା?
ଶନିବାର ମୁଁ ଉପବାସ କରିପା
କାହିଁକି କଣ ପାଇଁ?
ଶନିବାର ଏଥର ମୁଁ ଉପବାସ କରୁଛି। କାହା ପାଇଁ ନୁହେଁ ମତେ ଗୋଟେ ଭଲ ଲାଗେ ଭଗବାନଙ୍କୁ ଗୋଟେ ଦିନ ସମର୍ପଣ କରିବା ପାଇଁ। ତ ମୁଁ ସେଥିପାଇଁ ସବୁ ମାସ ଶନିବାର ଖାଏନି।
କଣ କଣ ଭଗବାନଙ୍କୁ ସମର୍ପଣ କରିବା ପାଇଁ କି? ଭଗବାନ କୋଉ ଶାସ୍ତ୍ରରେ ଲେଖିଥିଲେ ମତେ ଖାଲି ପେଟରେ ରହିକି ଡାକିଲି ମୁଁ ଶୁଣିବି? ଖାଇକି ଡାକିଲେ ମୁଁ ଶୁଣିବିନି
ନାଇ ଭଗବାନ ମୋତେ ଲେଖିନାହାନ୍ତି। ଯେ ମୋ ପାଖକୁ ଆସି କ୍ଷୀର ଢାଳ ଇଏ କର ତ ସେଗୁଡା ବି ଲୋକ କରୁଛନ୍ତି କଣ ପାଇଁ ତେଣୁ
ତ ଲୋକ ଯାହା କରିବେ ଭାଇ ଦେଖ ମାନବ ସେବା ହଁ ମାଧବ ସେବା ଲୋକ ଯାହା କରିବେ ତମେ ସେଟାକୁ କାହିଁ ଫଲୋ କରୁଛ ତମେ କଣ କରୁଛ ତମେ ସେଟା କରୁନ।
ସାଇନ୍ସ ବି କହୁଛି ଗୋଟେ ଦିନ ଉପାସ ରହିବା କଥା। ତ ମୁ ଶନିବାର
ମୁଁ ଭାବିଲି କି କାଳେ କିଛି ଯୋଉ ମାନସିକ ଥିବ
ନା ନା ମାନସିକ ନୁହଁ ମୁଁ, ନା ମୁଁ ବାହାସାହା ହେଇ ଆମର ଛୁଆ ହେଲାଣି ଆଉ କଣ ଆମର ଭକ୍ତି ଆମର ଟିକେ ଭକ୍ତି ଅଧିକା ନା, ହ୍ୟାଲୋ।
ଓ ବାହାସାହା ହେଇ ଛୁଆ ହେଇ
ଭଗବାନଙ୍କ ଉପା ହଁ ଭଗବାନଙ୍କ ପାଇଁ ଭକ୍ତି ଅଧିକା ମୋର। ହ୍ୟାଲୋ।
ବାହା ହେଇ ଛୁଆ କେତେ ବଡ ହେଲାଣି ନା, କେତେଟା, ହଁ ହଁ କେତେଟା ଛୁଆ?
କଣ ଆସିବ? ଗୋଟେ ଝିଅଟେ। ଗୋଟେ ଛୁଆ ବା।
ଆଉ ସ୍ତ୍ରୀ ଲବ୍ ମ୍ୟାରେଜ୍ ନା ଆରେଞ୍ଜ ମ୍ୟାରେଜ୍?
ଆମର ଏଇଟା ପୁରା ମ-ମସ୍ତ ଲଭଷ୍ଟେଟ୍ ମାନେ ଅରେଞ୍ଜ କମ୍ ଲଭ୍।
ମାନେ?
ସରି ଲଭ୍ କମ୍ ଆରେଜ୍, ଏ ସରି ଲଭ୍ କମ୍ ଆରେଞ୍ଜ।
ଓକେ ଓକେ ମାନେ ଲବ୍ ବି ହେଲା ଲଭ୍ ଫର୍ମ ଆପଣ ଆରେଞ୍ଜ ବି କରିଛନ୍ତି।
ଆଜ୍ଞା, ଆଜ୍ଞା।
ଭଲ କଥା ଆଉ।
ହଁ।
କଣ କରନ୍ତି ଆପଣଙ୍କ ୱାଇଫ୍?
ସେ ଜବ୍ କରନ୍ତି।
ଓକେ। ଓ ୱାର୍କିଙ୍ଗ ଲେଡି, ଛୁଆ ସମ୍ଭାଳୁଚି କିଏ?
ଛୁଆ ମୋର ୱାର୍କ ଫ୍ରମ୍ ହୋମ୍ ଚାଲିଛି ତ ମୁଁ ହିଁ ସମ୍ଭାଳି ଦିଏ।
ହଁ ତୋମେ ତୋମ କାମରେ ବ୍ୟସ୍ତ ଥିବ ନା, ତୋମ ମମି ବାବା?
ମମି ବାପା ଓ ବାପା ମମି ଘରେ ରୁହନ୍ତି।
ସେ ସମ୍ଭାଳନ୍ତି ଛୁଆଙ୍କୁ?
ନା ଆମେ ବା ଅଲଗା ରହୁଛୁ ସ୍ୱାମୀ ସ୍ତ୍ରୀ, ଆମେ ଏଠି ପାପା ମମି ଗାଁରେ ରୁହନ୍ତି। ଆମେ ଜବ୍ ସକାଶେ ବାହାରେ ଅଛୁ।
ଗୋ-ତୋମର ତ ୱାର୍କ ଫ୍ରମ ହୋମ୍ ର ସ୍ତ୍ରୀଙ୍କର ଲୋକେସନ ପାଇଁ କି ପ୍ରୋବ୍ଲେମ୍ ହଉଛି ବୋଧେ?
ହଁ।
ତୋମ ଘର ପାଖ ଏରିଆ ରେ କିଛି ନାହିଁ କି ପ୍ରି ରି ଲୋକେଟ୍ ହବା ପାଇଁ କି?
ହଁ ରି ଲୋକେଟ୍ ଏବେ ନୁହଁ ଯେତେବେଳେ ଯାଉ ମୋତେ ଏବେ ତ ବୟସ ଅଛି। ଯେତେବେଳେ ବୁଢା ହେଇଯିବୁ ସେତେବେଳେ ଫୁଣି ଗାଁ କୁ ପଳେଇ ଆସିବୁ ଆଉ।
ଆରେ ଏବେ ବାବା ମା ତ ଏକା ଅଛନ୍ତି ନା ଘରେ ବୁଢା ବୁଢ଼ୀ।
ସେ ଆସନ୍ତି ବା ମଝିରେ ମଝିରେ ବୁଲିବାକୁ ପାଞ୍ଚ ଛଅ ଦିନ ରହିକି ଯାଆନ୍ତି।
ଓହୋ। ଏମିତି କଥା ତାହେଲେ ଭାଇ।
ଆଜ୍ଞା।
ଅଁ, ହଁ ଭଲ କଥା ଆଉ।
ଆଉ ତୋମେ କଣ ଖାଇଛ ଆଜି?
ମୁଁ ଖାଇଛି ମଟର ତରକାରୀ
ହୁଁ, ହୁଁ। ଆଉତ ଆଉ ତମ ଅଫିସ୍ କେମତି ଚାଲିଚି?
ଭଲ ବହୁତ ଭଲ।
ଓହୋ କଣ ତମର ପ୍ରମୋସନ୍ ହେଇଚି ଶୁଣିଲି ମୁଁ।
ହଁ ହେଇଛି ଆଉ।
ତ ମିଠା ତ କାଇଁ ଦେଇନ।
ମିଠା କଣ ଟ୍ରିଟ୍ ଦିଆହବ ନା ଆଉ।
ଟ୍ରିଟ୍ କେବେ ଦେବ?
ଯେବେ ଆସିବ ସେବା ଦେଇଦେବା।
କାଲି ଯିବାକୁ ପଡ଼ିବ ମୋତେ ତମ ପାଖକୁ।
ନିଶ୍ଚୟ ସହ ପରିବାରରେ ଆସ।
ନା ନା ମୁଁ ଏକା ଯିବି ନା।
ୱାଇଫ୍ କୁ ଆଣ ଝିଅ କୁ ଆଣ।
ହୁଁ ହୁଁ ଆଉ କିଏ ରୋଷେଇ କିଏ ଭାଇ କରିଥିଲା ନା ତମେ କରିଥିଲ?
ଭାଇ।
ହୁଁ ହୁଁ ତାହେଲେ ସବୁ ରୋଷେଇ ଆସେ?
ଭଲ ପିଲାଟା ବା ସେ।
ତମର କେମିତି ମ୍ୟାରେଜ୍ ହେଇଥିଲା କି?
ହଁ ସେମତି ଆଉ। ଲଭ କ ମ୍ୟାରେଜ ଆଛ ତର ନା ମ ଯାତ୍ରାରୁ କହିଁ ହବ।
ଆଉ।
ଯାତ୍ରା ଜମାନା ଆଉ ଅଛି।
ତ ଏବେ କହୁଛ
ଯାତ୍ରରୁ ଦେଖିଖି ପ୍ରେମ କଲାଣି ଏବେ ସବୁ ବା ସବୁ ସୋସିଆଲ୍ ମିଡିଆ ପ୍ରେମ।
ଓ ହୋ। ଯା ହଉ।
ନା ନା ଆମର ସୋସିଆଲ୍ ମିଡିଆ ପ୍ରେମ ନୁହ।
ଓ ତମେ ଏବେ ମାନେ ଲୋକ ଏବେକା ଲୋକଙ୍କ କଥା କହୁଛ ତାହେଲେ।
ହଁ ନାଇଁ ଆମର ସୋସିଆଲ ମିଡିଆ ପ୍ରେମ ନୁହ ଆମେ ସୋସିଆଲ ମିଡିଆ କିଏ ୟୁଜ କରୁନୁ ବା।
ଓ ତମର କଉ ପ୍ରେମ ତାହାଲେ?
ଆମର ଦେଖା ଚାହା ଓଡ଼ିଶା।
ଓଡିଶାରେ ଦେଖା ହେଇଥିଲ?
ଆଉ କଣ ଆମେ ଚନ୍ଦ୍ରପୃଷ୍ଠରେ ଦେଖାହେଇଥାନ୍ତୁ।
ଓ ହ ହୁଁ ବଢ଼ିଆ କଥା।
ଆମର ଟିକେ ରିଲେଟିଭ ରିଲେଟିଭ ଭିତରେ ପ୍ରେମ ହେଇଯାଇଥିଲା ତ।
ଓହୋ।
ହଁ।
ଆଉ। ସେ ତାହେଲେ ତୁମର କେୟାର ନିଅନ୍ତି?
ହୁଁ ବହୁତ ତାଙ୍କ ଝିଅ ଭଳିଆ ପୁରା ନିଅନ୍ତି ଆଉ। ତାଙ୍କ ଝିଅର ଯେତିକି ନିଅନ୍ତି ମୋର ସେତିକି ନିଅନ୍ତି ଆଉ।
କାହାକୁଟିଆ ଭଲ ପାଆନ୍ତି ତମକୁ ନା ଝିଅଙ୍କୁ?
ସେଇଟା ଗୋଟେ ବାପା କହିପାରିବ ନା ଆଉ ନିଜ ଝିଅକୁୁଆଦିଆ ଭଲପାଇବ ନା ଛୁଆ ଦେହ ଛୋଟ ଅଛି। ଛୁଆକୁ ତ ଅଧିକ ଭଲ ପାଇବାକୁ ପଡିବ।
ହ
କିନ୍ତୁ ହେଲେ ବି ସେ ମତେ ଅଧିକାଟିକେ ଭଲ ପାଆନ୍ତି ଆଉ। ମୁଁ ମୋ ଛୁଆକୁ ଅଧିକା ଭଲ ପାଏ। ଜନ୍ମ କରିଥିଲେ ଏ ତେ କଷ୍ଟ କରିକି ତ ସେଥିପାଇଁ।
ମାନେ ଆଗରୁ ସ୍ୱାମୀକୁ ଭଲ ପାଉଥିଲେ ଯେମିତି ଝିଅ ହେଲା ଏବେ ଝିଅକୁ ଭଲ ପାଇବ।
ନା ସେମିତି କଥା ନାହିଁ। ଆମର ଆମେ ଗୋଟେ ଲଭ ସର୍କଲ ବନେଇଚୁ।
ଓ।
ଅ ସ୍ୱାମୀ ମତେ ମୁଁ ଛୁଆକୁ ଛୁଆ ତା ବାପକୁ ହ
ଆରେ ବାଃ ଏଠୁ ବଢିଆ କଥା।
ସ୍ୱାମୀ ମତେ ଛାଡି ରହିପାରିବେନି ଯେହେତୁ ମତେ ଭଲ ପାଇ ବାହା ହେଇଛନ୍ତି। ମୁଁ ଯେହେତୁ ଏତେ କଷ୍ଟ କରିକି ଆଠ ଦଶ ମାସ ପିଲାକୁ ପେଟରେ ରଖିକି ଏତେ କଷ୍ଟ ସହି ଜନ୍ମ କରିଚି ତ ମୁଁ ମୋ ଛୁଆକୁ ଛାଡ଼ି ପାରିବିନି। ଆଉ ଛୁଆ ଯେହେତୁ ସବୁବେଳେ ତା ବାପା ପାଖରେ ରହିଲା ସେ ତ ବାପାକୁ ବି ଛାଡି ପାରୁନି।
ଆଛା।
ହଁ।
ଏତେ ଭଲ ପାଇବା ତା ହେଲେ।
ହୁଁ। ଲବ ଟ୍ରାଙ୍ଗେଲେ ବନେଇଦେଇଚୁ ଆମେ ଆଉ।
ଆଛା ତା ହେଲେ।
ହୁଁ। ଆଉ ଗୋଟେ ଛୁଆ ଆସିଲେ ଜଣା ପଡିବ।
ସେଟା କଣ ହେଇଯିବ ରେକ୍ଟାଙ୍ଗଲ?
ଆଜ୍ଞା।
ମୁଁ କହିଲି ଆଉ ଗୋଟେ ଆସିଲେ ଲଭ ରେକ୍ଟାଙ୍ଗଲ ହେଇଯିବ।
ନାଇଁ ନାଇଁ ଆମ ସର୍କଲ କରିବୁ ଆମେ ସ୍କୟାର କରିବୁ ଆମେ ରେକ୍ଟାଙ୍ଗଲ କାଇଁ କରିବୁ ଲମ୍ବା ଟିକେ ହେଇଯିବନା। ଟାଙ୍ଗେଟା ଆମେ କରିଦବୁ ନହେଲେ ସ୍କୋୟାର କରିବୁ ଆଉ। ସମାନ ସମାନ ଆଉ ଭଲ ପାଇବାଟା ସବୁବେଳେ ସମାନ ରହିବ। କାହା ପାଇଁ ଟିକେ ଅଧିକା କାହା ପାଇଁ ଟିକେ କମ୍ ରହିବନି ଆଉ।
ହଁ ଆଉ ବାପ ଝିଅ କଣ କରୁଛନ୍ତି ଶୋଇଲେଣି?
କିଏ ବାପଝିଅ ଖେଳୁଛନ୍ତି ବା।
ଅ ହଁ।
ବାବ ଝିଅକୁ ପାଠ ପଢ଼ଉଛି ଏତିକି ଛୋଟ ବୟସରୁ।
ଓହୋ।
କାଳେ ତା ଝିଅ ପୁଣି ମୂର୍ଖ ହେଇଯିବ ସେ ସେଥିପାଇଁ ପାଠ ପଢଉଚି। କେଜାଣି ତା ବାପା ତା ପିଲାକୁ କଣ କରିବ ମତେ ସେମିତି କିଛି ଇଚ୍ଛା ନାହିଁ। ପିଲାକୁ ଇଚ୍ଛା ଖାଲି ଗୋଟେ ଅଛି ଗୋଟେ ପିଲା କୁ ସିଙ୍ଗର କରିବାର ଇଚ୍ଛା ଅଛି ଗୋଟେ।
ଓହୋ ତମେ ବି ଭଲ ଗୀତ ଗାଅ ମୁଁ ଶୁଣିଚି?
ନା ମା ଏମିତି ନାଇଁ ମୋ ଇଚ୍ଛା ଥିଲା ଗୋଟେ ଛୋଟ ବେଳୁ ମୋ ମୋ ହଜିଲା ବେଣ୍ଟକୁ କିଛି ଆସେନି। ସ ଗୁଡ଼୍ ଫର୍ ନଥିଂ। ସେ ଗୁଡ ଫର୍ ନଥିଙ୍ଗ ତାଙ୍କୁ କିଛି ଆସେନି।
ଠିକ୍ ଠିକ।
ମୁଁ ହଜିଲା ବେଣ୍ଟ ଖାଲି ମତେ ପ୍ରେମ କରିବା ଜାଣିନ୍ତି ଆଉ କିଛି ଜାଣିନାହାନ୍ତି ସେ
ଓହୋ।
ହଁ। ମୁଁ ହଜିଲା ବେଣ୍ଟ କୁ ଏଡିଟିଂ କରିଆସେ ଗୀତ ଏଡିଟିଂ କରିଆସେ ମୋ ହଜିଲା ବେଣ୍ଟ ଫଟୋ ଏଡିଟିଂ କରନ୍ତି। ମୁଁ ହଜିଲା ବେଣ୍ଟ ସୋସିଆଲ ମିଡିଆ ବିଷୟରେ ଜାଣିଛନ୍ତି ବେଶୀ ଟିକେ ଆଉ। ମୋବାଇଲ ଫୋବାଇଲ ଖରାପ ହେଇଗଲେ ମଁ ହଜିଲା ବେଣ୍ଟ କୁ ସମସ୍ତେ ଡାକନ୍ତି।
ହଁ ତାପରେ
ଯାହା ଉ
କହୁ ନାହାନ୍ତି।
ନା ମୁଁ ହଜିଲା ବେଣ୍ଟ ବା ସବୁଠୁ ଭଲ ଦେଖିବାକୁ ଟିକେ ଅସନା। କିନ୍ତୁ ଲୋକ ହିସାବରେ ବହୁତ୍ ଭଲ।
ଦେଖିବାକୁ ତ ଅସୁର ପୁଣି ତମେ କେମିତି ଭଲ ପାଇଲ।
କଣ ବା ମୁହଁ ଦେଖିକି ଖାଲି ବାହା ହୁଅନ୍ତି କି? କଣ ମୁଁ ଆଉ ଦଶ ବର୍ଷ ଗଲା ପରେ ମୋ ବୁଢା ହେଇଯିବ ଦୁଡ୍‌ ଦୁ ଡ୍‌ ହେଇଯିବ। ମୁଁହ ଦେଖି କଣ କିଏ ବାହାନ୍ତି।
ତମେ ଯଦି ଏତେ ସୁନ୍ଦର ତୋ ପୁଣି ଚୁଜ୍‌ କରିଥିବ ନା।
ଭାଇ ଶୁଣ ଗୋଟେ ଗୋଟେ ଗୋଟ ଗୋଟେ ଯୋଉ କୁହନ୍ତିନି କି ଗୋଟେ କାହା ବତ୍ ଶୁଣିଥିବ ମାଙ୍କଡ ହାତରେ ଶାଳଗ୍ରାମ।
ହଁ।
ହୁଁ।
ମାନେ?
ମାନେ ସବୁବେଳେ ସୁନ୍ଦରୀ ଝିଅ ମାନଙ୍କୁ କାଳିଆ ଭୂଆ ମାନେ ହିଁ ମିଳନ୍ତି। ଆଉ କାଳିଆ ବୁହା ମାନଙ୍କୁ ସୁନ୍ଦରୀ ଝିଅ ମିଳନ୍ତି ଆଉ। ଆଉ କାଳିଆ ବୋଦି ମାନଙ୍କୁ ସବୁବେଳେ ହ୍ୟାଣ୍ଡସମ୍, ହ୍ୟାଣ୍ଡସମ୍ ଟୋକା ମିଳନ୍ତି।
ଏମିତି କଥା ତାହେଲେ।
ହଁ।
ଆଉ ତମେ ଶୋଇବ ତାହେଲେ କେତେବେଳେ?
ଏଇ ସେ ଝିଅ ଝିଅ ସାଙ୍ଗରେ ଖେଳୁଛନ୍ତି ଟିକେ। ଝିଅ ସାଙ୍ଗରେ ଖେଳିଦେଲେ ଟିକେ ତାଙ୍କ ମନ ବୁଝିବ, ସେ ଟିକେ ତାଙ୍କର ମୋର ଝଗଡା ହେଇଯାଇଛି ତ।
କାହିଁକି ବା, ହଉ ଏବେ ତ ସମୟ ହେଇଯାଇଛି। ଆମେ ନେକ୍ସଟ୍ କଲ୍‌ ରେ କଥା ହବା ଗୁଡ୍‌ ନାଇଟ୍।
ଗୁଡ଼ ନାଇଟ।